ହୁଁ କୁହ।
ଆଚ୍ଛା ଖାଇ ସାରିଲେଣି ଆପଣ?
କହିଲି ବା ଏବେ!
କେତେବେଳେ କହିଥିଲେ ମୋର କାହିଁ ମନେ ନାହିଁ ତ ଜୋର ହେଇଛି ତ ମୁଁ ଭୁଲିଭାଲି ଯାଉଛି।
ହଉ ନଟ୍ ମାଇ ପ୍ରୋବଲେମ୍ ତମେ ଖାଇସାରିଲଣି?
ହଁ ମୁଁ ଖାଇସାଇଲିନି।
ଆଚ୍ଛା। କଣ କରୁଛ ଘରେ ରହି ରହିକା ତମର ଏବେ ଫାଷ୍ଟ ଇୟର ନା?
ଆଜ୍ଞା।
କଉ କଲେଜ୍ ରେ ପଢ଼ୁଛ?
କଲେଜ୍ ତ ଆମର ହଉଛି ବ୍ରାହ୍ମଣୀ କଲ କଲେଜ ବା ବ୍ରାହ୍ମଣୀ ଡିଗ୍ରୀ କଲେଜ। ଆମ ପାଇଁ ପ୍ଲସ୍ ଟୁ ପିଲାଙ୍କ ପାଇଁ ବ୍ରାହ୍ମଣୀ ହାୟର ସେକେଣ୍ଡାରୀ ସ୍କୁଲ।
ଏତେ ମୁଁ ପଚାରୁନଥିଲି ଯେତିକି ତମକୁ ପଚାରୁଚି ସେତିକି କୁହ।
ହଁ କହିଲି ବା ବିଦ୍ୟାନଗର ଡାଣ୍ଡି ସାହି।
ଓହୋ ଜଣା ନାହିଁ ମତେ ତ ଚଳିବ।
କଣ ଭାବିକି ପ୍ଲ ପଲିଟିକାଲ୍ ସାଇନ୍ସ ନେଲ?
କଣ ଭାବିକି ନେଲି କାହିଁକି ନା ଆମ ଏଠି ଯେତେକ ସବଜେକ୍ଟ ଥିଲା ମତେ ଭଲ ଲାଗିଲା ପଲିଟିକାଲ ସାଇନ୍ସ।
ହୁଁ ହୁଁ ତମର ଏବେ ଏବେ ଆଡମିସନ୍ କଲ କି?
ନାଇଁ ମୋର ଗୋଟିଏ ସେମିଷ୍ଟାର ସରିଛି।
ଗୋଟେ ସେମିଷ୍ଟାର ସରିଛି ତମ କଣ ସେକେଣ୍ଡ ଇୟର ହବ?
ସେକେଣ୍ଡ ୟେର ହବ।
ତମର କେମିତି ସେକେଣ୍ଡ ସେମିଷ୍ଟାର ସରିନି ସରିଯିବା କଥା ତ? ହେଇନି ଏଯାଏଁ। ଓହୋ। ହଉ ଭଲ ଫାର୍ଷ୍ଟ ସେମିଷ୍ଟାର୍ କେମିତି ଯାଇଛି?
ଫାଷ୍ଟ ସେମିଷ୍ଟାର ବହୁତ ଭଲ ହେଇଛି। କିନ୍ତୁ ମୁଁ ଟିକେ ମୋର ନମ୍ବର କାଲକୁଲେସନ କରିପାରୁନି ଯା। ନା ନା ନୂଆ ନୂଆ ତ ଆମେ ଜାଣିପାରୁନୁ।
ହୁଁ ହୁଁ ତମର ଏମିତି ବ୍ୟାଚ ନା?
ଆ ହା
ହୁଁ ହଉ।
ଆଚ୍ଛା ମୋର କ ଆପଣ ଜାଣିଥିବେ ବୋଧେ ମୋର ଅଛି ସେଭେନ୍ ପଏଣ୍ଟ ଏଇଟ୍ ଟୁ, ମାନେ ମୋର କେତେ ପରସେଣ୍ଟ ଅଛି କହିପାରିବେ?
ସେଭେନ୍ ପଏଣ୍ଟ ଏଇଟ୍ ଟୁ ହେଲେ ସେଇ ସେଭେଣ୍ଟି ଥ୍ରୀ ପରସେଣ୍ଟ, ସେଭେନଣ୍ଟି ଫୋର ଭଳିଆ।
ତାଲେ ସେଭେଣ୍ଟି
ତମେ ନହେଲେ ନର୍ମାଲି ଗୁଗଲରେ ସର୍ଚ୍ଚ କରିଦବ ଯେ ଏତିକି ଏସ୍ ଜିପି ଇନ ଟୁ ପର୍ସଣ୍ଟେଜ।
ଆଛା!
ହୁଁ ବଟ୍ ସେଇ ସେଭେଣ୍ଟି ଥ୍ରୀ ସେଭେଣ୍ଟି ଫୋର୍ ଭଳିଆ।
ହଁ ଠିକ୍ ଅଛି।
ହୁଁ!
ଆଉ, ଆପଣଙ୍କ ଏବେ ଗାଁରେ ରହୁଛନ୍ତି ନା ସହରରେ?
ହୁଁ ଟାଉନ କହିପାରିବ ଏଇଟା ଗାଁ ତ ନୁହଁ।
ତ ଆପଣ ଗାଁ ରୁ ଆସିକି ସହରରେ ରହୁଛନ୍ତି। ନା ଆପଣଙ୍କ ଘରଟା ସେଇଠି?
ନା ନା ଆମ ଘର ହିଁ ଏଇଠି ପୁରା ଫଷ୍ଟୁ
ଆଚ୍ଛା ଆପଣଙ୍କୁ ସେଠାରେ କିଛି ପ୍ରସିଦ୍ଧ
କଟକରେ କଟକରେ କଣ ଫେମସ ତମେ ନିଜେ କୁହ?
ମୁଁ ତ, ପାଠ ପଢାରୁ କେବେ ଟାଇମ ପାଏନା କି ମୁଁ ଜାଣିନି।
କଟକ ବାଲିଯାତ୍ରା ବିଶ୍ୱ ପ୍ରସିଦ୍ଧ, ଫିର୍ ବି ଜଣା ନାହିଁ ଏ ପିଲାକୁ।
ଟିକେ ଟିକେ ଶୁଣିଥିଲି, ମୋବାଇଲ ଇନଷ୍ଟାଗ୍ରାମରେ ମୁଦେ।
ବାଲଯାତ କଟକ କେବେ ଆସ ଆସିଛ, ହଁ ଆସିଛ କଟକ ବାଲିଯାତ୍ରା ଦେଖିବାକୁ ଆସିନ କେବେ?
ଏଇଥର ବାଲିଯାତ୍ରା ଯାଇଥିଲି ପା।
ହେ ଭଗବାନ ମୂର୍ଖ ଟା କିରେ, ଆସିଛି ପୁଣି କହୁଛି ଜାଣିନି।
ଯାଇଥିଲି ଜାଣି ଶୁଣିକି ସବୁ ଜାଣିଥିଲେ, ଜାଣିି ଭୁଲି ଯାଉ ଠିକ ଟାଇମ ରେ ଜର ହେଇଛି ତ।
ହଉ ଠିକ ଅଛି।
ଏଥର ଏ ଜୋଉ ଆସିଥିଲା ଆମର ସୋନୁ ନିଗମ କି ଗୀତ।
ଶୁଣିଲ?
ମତେ ବହୁତ ଭଲ ଲାଗେ ସଙ୍ଗୀତ। ମୁଁ ଗୀତ ମଧ୍ୟ ଗାଏ, ହେଲେ କୌଣସି ମତେ ଭଲ ଭଲ ଲାଗେ ହେଲେ ମୁଁ ଅଧିକ କିଛି ଗାଏନି ଆଉ।
ଏବେ ଦେଖିବା ଗାଇଲ ଗୋଟେ?
ମୋର ହେଇପାରିବନି ବିନା ରିଡିମ ତାଳ ଲୟ ରେ ହେଇପାରିବନି।
ଗାଅ ମ ଦିଟା ଲାଇନ୍ ଖଣ୍ଡେ ଗାଅ ଏଠି ମୁଁ ଜଜ କରୁନି ତମୁକୁ।
ବାହାରୁନି ଗୀତ।
ହଁ, ହଉ ଠିକ ଅଛି।
ଆଚ୍ଛା, ଆପଣଙ୍କୁ ଆଉ କଣ କଣ ସବୁ କରିବାକୁ ଭଲ ଲାଗେ। ମତେ ଯେମିତି ଗୀତ ସହିତ ଚିତ୍ର କରିବାକୁ ମୋତେ ବହୁତ ଭଲ ଲାଗେ। ଆପଣଙ୍କୁ ସେମିତି?
ମୋତେ ଡ୍ୟାନ୍ସ ହଉଛି ମୋର ସବୁଠୁ ମାନେ ବେ
ଆଚ୍ଛା ନୃତ୍ୟକାର ଆପଣ ତାହାଲେ।
ହଁ ନାଚିବା, ହଁ ଆଗୁରୁ ଆଗରୁ ଚିତ୍ର ବଗେରା କରୁଥିଲି, ବଟ ଏବେ ଏତ କରିପାରୁନି। ବଟ୍ ନାଛ ମୁଁ କରେ ବହୁତ୍।
ଲାଜ କରନ୍ତିନା ନାଚ କରନ୍ତି ଆପଣ?
ଲାଜ ମୁଁ ବିଲକୁଲ୍ କରେନି ନାଚ କରେ ଡ୍ୟାନ୍ସ।
ଆଚ୍ଛା ନାଇଁ ନାଇଁ ମୁଁ କହିଲି ଆପଣ ଲାଜ କରନ୍ତି ବୋଧେ ଯେହେତୁ ଆପଣ ଡ୍ୟାନ୍ସ କରନ୍ତି। ଆଉ କେମିତି ଲାଜ କରୁଥିବେ ଆଉ।
ଆରେ ମୁଁ ଇଏ ଡ୍ୟାନ୍ସ କରେନି ଯୋଉ ଆମର ଓଡ଼ିଶୀ ବଗେରା ନୁହଁ ଆମର ହଁ ଛାଡ଼ ଆଉ କଣ କୁହ?
ନାଇଁ କହୁନାହାନ୍ତି ଆପଣ କି ଡ୍ୟାନ୍ସ କରନ୍ତି?
ଉଁ ଓଡ଼ିଶୀକୁ ଛାଡ଼ିକି ଓଡ଼ିଆ ମତେ ଆସୁନି ୱେଷ୍ଟର୍ଣ କୁ କଁ କୁହନ୍ତି ଓଡ଼ିଆରେ?
ପାସାଦ୍ୟ।
ହଁ ସେଇ
ଇଂଲିଶରେବି କଥା ହୁଅନ୍ତି ହେଲେ ଇଂଲିଶର ମାନ ଜାଣିନାହାନ୍ତି ଓଡ଼ିଆଟା?
ଆରେ ମାନେଟା ଜାଣିଚିଯେ ତା ପ୍ରପର ୱାର୍ଡଟା ମନେ ପଇଲାନି।
ଆଚ୍ଛା ଆଚ୍ଛା।
ହଁ।
ପାଶ୍ଚାତ୍ୟ ଠିକ୍ କହିଲା ମୁଁ ଭୁଲ କହିଲ?
ହୁଁ ତମେ ଜାଣିଥିବ କହିଲ ତମେ?
ମୁଁତ କନଫିଡେନ୍ସ କଉଚିଯେ ମୁଁ ଠିକ୍ ହେଇଥିବି ତଥାପି ଏତେ କନଫିଡେନ୍ସ ଭଲ ନୁହଁ।
ଆଉ କଣ କୁହ?
ଆଉ କଣ କହିବି ଆଉ ଆଚ୍ଛା ଆପଣଙ୍କର ଯୋଉ ସେଠାରେ ଯୋଉ କିଛି ପୂଜା ପର୍ବ ହୁଏ ପୂଜା ପର୍ବ କଣ ଆପଣ ବାଲିଯାତ୍ରା ଯେମିତି କଲେ ବାଲିଯାତ୍ରା ମୁଁ ଦେଖି
କଟକ ଦଶହରା ବହୁତ୍ ପ୍ରସିଦ୍ଧ।
ହଁ ହଁ ହଁ।
ହୁଁ।
ଆଚ୍ଛା ଆକ୍ଚୁଲି ଦଶହରା ସମୟରେ ମୁଁ କେବେ ଯାଇନି ସେ ସମୟ ସାଜସଜଟା ଆପଣ
ବହେ ଭି ଡ଼ ଚାଲିବାକୁ ଜାଗା ନଥିବ।
ଆଉ ଯଦି ଏମିତି କହୁଚ ଆଉ ଯିବିନି ଥାଉ।
କାରଣ ସବୁଆଡ଼େତ ଆଜିିକାଲି ଦଶହରା ହେଲାଣି ସବୁଆଡ଼େତ ପୂଜା ପର୍ବ ପୁରା ଭଲସେ ହଉଚି।
ମୁଁ କହିଲି ଆପଣଙ୍କ ଯେ ହଁ ହଁ ଆପଣଙ୍କ ଘରଟା ଯେହେତୁ ସେଇଠି ଆପଣଙ୍କର ସେଠାରେ ସାଜସଜା କେମିତି ହୁଏ ଟିକେ ବ୍ଯାଖ୍ୟା କରିକି କହିବେକି?
ଏତେ ବ୍ୟାଖ୍ୟାତ କରିପାରିବିନି ବଟ୍ ଭଲ ହୁଏ ଯେମିତି ହେବା କଥା ଭୁବନେଶ୍ୱରରେ ସେଯୋଉ ଆମର ଭୁବନେଶ୍ବରର କଣ ସେଯୋଉ ତୋରଣ ଗେଟଟା ଯୋଉ ହୁଏ ସେଟା ବେଶୀ ଫେମସ୍ କିନ୍ତୁ କଟକର ଠାକୁରାଣୀଙ୍କର ଯୋଉ ଚାନ୍ଦିରେ ତିଆରି ହୁଏନା ଗୋଟେ ଗୋଟେ ଜାଗାରେ ସେଟା ହୁଁ ମେଢ଼ ସେଇଟା ଆମର ଫେମସ୍ ଆମର ଏତେ ଗେଟ୍ ଗୁରା ଭଲସେ ହେଇପାରେନି ଯେହେତୁ ଜାଣିଥିବ କଟକରେ ଜାଗା କମ୍ ପାଇଁକି
ହୁଁ।
ତ ଚୌଧୁରୀ ବଜାରେ ଯୋଉ କଟକର ଶୁଣିଥିବ ସେଠି ତାଙ୍କର ଚାନ୍ଦି ମେଢ ହୁଏ ସୁନାର ମେଢ ହୁଏ ଏଇଟା ବେଇଙ୍କି ଆଉ।
ହଁ ଦେଖିଛି।
ହୁଁ।
ତା ଗଣେଶ୍ ପୂଜା?
ହୁଁ ଗଣେଶ୍ ପୂଜା ବି ବସ୍ କଟକରେ ସବୁ ସବୁ ଯେତେ ଫେଷ୍ଟିଭାଲ ଅ ସେ ସବୁ ଭଲ ସେ ହୁଏ। ସବୁ ତାଙ୍କର ନାଚ ଗୀତ ସବୁ ତାଙ୍କର ମେଢ ଭସାଣିୀ ସବୁ ହିଁ। ବିଶ୍ଵକର୍ମା ପୂଜା, ଗଣେଶ ପୂଜା, ସରସ୍ଵତୀ ପୂଜା ନର୍ମାଲି ବି କିଛି ବି ଗୋଟେ ଛୋଟ ଛୋଟ ପୂଜା ହେଲା ସିଏ ବି ସବୁ ହବ ତାଙ୍କର।
ଓହୋ।
ହୁଁ।
ଆଉ ଆଉ କଣ ଆପଣଙ୍କର ଭବିଷ୍ୟତର ପ୍ଲାନ୍ କଣ ଅଛି କଣ ହବାକୁ ଚାହୁଁଛନ୍ତି?
ଫିଲହାଲ୍ କିଛି ଜଣା ନାହିଁ ଫିଲହାଲ୍ ଅନ୍ଧାରରେ ଅଛିି ମୁଁ ମୁଁ ନିଜେ ବି ଜାଣିନି କଁ କରିବି ଆଗ
କେବେ ଅନ୍ଧାରରେ ଆଲୁଅ ହ ହବ?
ଗଡ୍ ନୋଜ୍ ଭଗବାନ ଜାଣିଥିବେ।
ଭଗବାନ କଣ ଜାଣିଛନ୍ତି ଭଗବାନଙ୍କୁ ଆମେ ଯାହା ଜଣେଇବା ଭଗବାନ ଜାଣିବେ।
ଫିର୍ ବି। ଆଉ ତମେ ଗଡ୍ ଙ୍କ ଓପରେ ବିଲିଭ୍ ରଖ ନା ନାଇଁ?
ଏ ସେମ୍ତି ଏ ବିଲିଭ୍ କରିବେ କଁ କଣ ଆଉ ବିଲିଭ୍ କଲେ କଣ ଆମୁକୁ କିଛି ମିଳିବ ବିଲିଭ୍ ସହିତ କାମ ବି କରିବାକୁ ପଡିବନା ଆଉ।
ଟ୍ରୁ ଟ୍ରୁ ଟ୍ରୁ ଏଇଟା ଗୋଟେ ଜିନ୍ଷ ଭଲ କହିଲ ମୋ ମନ୍ କୁ ଟିକେ ଗଲା। ଆମେ ମେନ୍ କଥା ହୋଉଛି ଆମ କାମ ନା କାମ ଉ ଉପରେ ହିଁ ସବୁ ଡିପେଣ୍ଡ କରେ।
ଏଅଁ ତା ଯଦି ମୋର ପରୀକ୍ଷା ଅଛି କାଲି ମୁଁ ପଳେଇବି ଭଗବାନ ମତେ ପାସ୍ କରିଦେବେ ମୁଇଁ ଲେଖିବିିନି। ନାଁ ଲେଖିଦେଇକି ପଳିଆସିବି। ମୁଁ ତ ଭଗବାନଙ୍କୁ ପା ଡାକିକି ଆସିଥିଲି ଦି ଦିନି ଉପାସ ରହିଛି ପୂଜା କରିଛି ମୁଁ ପାସ୍ ହେଇ ଯାଇନଥାନ୍ତି ମୁଁ। କଇଁକି ଲେଖିବି? ଠିକ୍ କଇଲି ନା ଭୁ ଭୁଲ୍ କଇଲି?
ଭଲ ଭଲ। ତମର ସିଆଡେ କଣ ମାନେ କେନ୍ଦ୍ରାପଡ଼ାରେ କୋଉ କଣ ପାଇଁକି ଫେମସ୍?
କେନ୍ଦ୍ରାପଡାର କଣ ଫେମସ ମୁଁ ବି ଜାଣିନି।
ହେ ଡୁ ବୁଲିଆକୁ ଭଲ୍ ଲାଗେନି?
ନାଇଁ ଏଇ ରୁ ର ଏଇଥର ଯୋଉ ଗୋଲେ ବାଲିଯାତ୍ରା?
ହୁଁ।
ସେ ମୋ ସାଙ୍ଗଟା ଡାକିଥିଲା ବୋଲି ତାଙ୍କର ଛୋଟବେଳୁ ତା ବାପା ଫାପା ତା ବାପା ଆର୍ମିରେ ଥିଲେ ତ ସେଥିପାଇଁ ସେ ତାଙ୍କ କଟକରେ ରୁହନ୍ତି।
ହୁଁ।
ସେଥିପାଇଁ ତା ହାତରେ ଏଥର ପଳେଇଥିଲି ସେ ରାତିରେ ବର୍ଷ ନେଇକିଗଲା ତାଙ୍କ ଘରେ ଯାଇଁକି ଥିଲୁ। ନହେଲେ ମୁଁ କେବେ କୁଆଡେ ବି ଯାଇନି ଏତେ ମତେ ଭଲ୍ ଲାଗେନା।
କେନ୍ଦ୍ରାପଡାରୁ ମୋର ଅଛନ୍ତି ଦି ତିନି ଜଣ ସାଙ୍ଗ।
ସାଙ୍ଗ ଅଛନ୍ତି? ଆଚ୍ଛା ଆସୁନାନ୍ତି କେବେ ବୁଲିକି ଯିବେ ଆମର ବଳଦେବଜୀଉ ମନ୍ଦିର?
ହଉ ଆଉ।
ଯିବା ତ ଏଟା ହେଇଯାଉଛି ବହୁ ଓଜନ। ମାନେ ସରି ବୋଉ ଓଜନ ନୁହେଁ ଏଇଟା ଆମର ଭବିଷ୍ୟତ ହେଇଯାଉଛି ଆସିବେ କେବେ କୁହନ୍ତୁ?
ସେମିତି କଣ ପୁରା ଏକାଥରେ ଲେଖିକି ଦେଇଦେବି ଆପଏଣ୍ଟମେଣ୍ଟ ନା କଣ? ଏବେ ଯିବି।
ଆଛା ଦେଖି ଦେଲେ ବହୁତ ବଢିଆ ଆହୁରି।
ହଉ ଦବା ଆଉ।
ଲିଖିତ ଆକାରରେ ଦେବେ। ହଁ ନାଇଁ ଠିକ ଅଛି। ଆଉ କଣ କହୁନାହାନ୍ତି? ଆପଣଙ୍କୁ ଆଚ୍ଛା ଆପଣଙ୍କୁ ରୋଷେଇ ଆସେ?
ହୁଁ ଆସେ ବଟ ଏତେ ବି ନୁହଁ।
ଆଚ୍ଛା ଠିକ୍ ଅଛି ଆମେ ପରବର୍ତ୍ତୀ କଲ୍ ରେ ତା ବିଷୟରେ କଥା ହବା ବହୁ ବହୁତ ଧନ୍ୟବାଦ। ରହୁଛି ନମସ୍କାର।